ହାଲୋ ସା
ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା ହଁ ସବୁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ସାର୍ ମୁଁ ବି ବହୁତ ଭଲରେ ଅଛି। ଆଉ ଆପଣଙ୍କର ସନ୍ଧ୍ୟା ସମୟରେ ଜଳ ପାନ ସରିଲାଣି।
ହୁଁ ସନ୍ଧ୍ୟା ସମୟର ଜଳପାନ ସରିଯାଇଛି ସାର୍। ଗଜା ମୁଗ ସହିତ ଆପଣ କଣ କରୁ ଛ
ହଁ ମୁଁ ବି ସାର୍ ଟିକେ ଆ ଜି ତୈଳାକ୍ତ ଜିନିଷ ମାନେ ଜଳପାନରେ ଥିଲା ଆଉ ମୁଁ ବି ଆକ୍ଚୁଲି ଗଜାମୁଗ କୁ ବହୁତ ପ୍ରାଧାନ୍ୟ ଦିଏ। କିନ୍ତୁ ଏବେ ଟିକେ ତେଲିଆ ଜିନିଷ ଖାଇଦେଲି ଜଣେ ଦେଇ ଥିଲେ ତ।
ହୁଁ ହୁଁ ହୁଁ ହୁଁ ହ ହ।
ଗଣମାଧ୍ୟମ ପାଖରେ ବସିଥିଲି ଦୂରଦର୍ଶନ ଦେଖୁ ଥିଲି ଏବେ ଦିନକୁ ଦିନ ଯୋଉ ଅପରାଧ ବଢି ଚାଲିଛି।
ହୁଁ ହଁ ସାର୍।
ଆପଣ ବି ଦେ ଖୁଥିବେ ବିଭିନ୍ନ ପ୍ରକାର ଅପରାଧ ନେଇ ସାର୍।
ହଁ ସାର୍ ବିଭିନ୍ନ ପ୍ରକାର ଅପରାଧ ତା ଭିତରେ କେତେ ପ୍ରକାର ଅପରାଧ ଅଛି ଗୋଟେ ସାଇବର ଅପରାଧ ରହିଥାଉଛି ଆଜି କାଲ୍‌କି ଆଉ ଗୋଟେ ଗୁଜବ ମିଥ୍ୟ ଗୁଜବରେ ମଧ୍ୟ ଅପରାଧ କରିଥାନ୍ତି ପିଲାଚୋର ଏମିତି ଗୋଟେ ଏଇ ଟାଇପ୍ ର ମଧ୍ୟ ଅପରାଧ କିଛି ବନିଯାଇଥାଏ। ଲୋକ ଆଉ ତ ଚୋରି ତ ଡକାୟତ ଏ ସବୁ ଅପରାଧ ଯାକ କେତେ ପ୍ରକାର ଅପରାଧ କରିଥାନ୍ତି। ସେ ମଧ୍ୟରେ ଯୋଉ ସାଇବର ଅପରାଧ ଟା କଣ? କଣ କଣ ଆପଣଙ୍କ ପାଖରେ ନଲେଜ୍‌ ଅ ଠିକ ଚାଲିଛି- ଜ୍ଞାନ ତ
ହଁ ସାର୍ ଦେଖନ୍ତୁ ସାଧାରଣ ତ ଆମେ କହି ଥାଉ ଯେ ଯଉଁ ଲୋକମାନେ ଅଶିକ୍ଷିତ ସେଇମାନେ ଅପରାଧ କରିଥାନ୍ତି କିନ୍ତୁ ଆଜି ସାରା ବିଶ୍ଵରେ ଯୋଉ ସାଇବର ଅପରାଧ କ ଥା ଆମେ ଶୁଣୁଛେ।
ହୁଁ
ନାହାନ୍ତି ହଁ କି ନାଇଁ -
ହୁଁ ହଁ ସାର୍
ବୈଷୟିକ ଜ୍ଞାନକୁ କର କବଳିତ ସେମାନେ କରିପାରୁଛନ୍ତି ତାହେଲେ ଆମେ କେବେ ବି ତାଙ୍କୁ ମୂର୍ଖ ବୋଲି କହିପାରିବା ନାହିଁ। ତ ସାଇବର ଅପରାଧୀ କହିଲେ ସାର୍ ବର୍ତ୍ତମାନ ସେମାନେ ଆମେ ଯୋଉ ବିଭିନ୍ନ ମାଧ୍ୟମ ବ୍ୟବହାର କରୁଚେ ଆପ ବ୍ୟବହାର କରୁଚେ ମୋବାଇଲ ବ୍ୟବହାର କରୁଚେ ତାରି ମାଧ୍ୟମରେ ସେମାନେ ଗୋଟେ ଅପରାଧ କରୁଛେ।
ଆଜ୍ଞା।
ଯେମିତି ଆ- ଆପଣ ଜାଣିଥିବେ ଯେ କୌଣସି ବ୍ୟାଙ୍କ କର୍ମଚାରୀ କେବେ ଆମକୁ ଫୋନ କରନ୍ତି ନାହିଁ।
ହୁଁ। ଆଜ୍ଞା।
ହଁ କି ନାଇଁ ଆ ଆପଣ ଯୋଉ ବ୍ୟାଙ୍କରେ ବି ଜମା ବହି ଖୋଲିଚନ୍ତି ହଁ କିନ୍ତୁ ସେଇ ସାଇବର ଅପରାଧୀ ମାନେ
ଗୋଟେ ଏବେ ରିସେଣ୍ଟଲି ଆମର ଜଣେ ସାରଙ୍କର ସେ ସାର୍ ଏଜୁକେଟେଡ଼ ହେଇକରି ମଧ୍ୟ ଶିକ୍ଷିତ ହେଇକରି ମଧ୍ୟ ଦେଖନ୍ତୁ ସେ ବୈଷୟିକ ଶିକ୍ଷା ସେ ଜ୍ଞାନ ସେମାନେ ଏତେ ଅର୍ଜନ କରୁଚନ୍ତି ଆଜିିକା ଯୁଗରେ ଏତେ ନଲେଜ ଥାଇକି ମୁଁ ତାଙ୍କୁ ତାଙ୍କେ ଯୋଉ ଅପରାଧ କରନ୍ତି ଛୋଟ ଛୋଟ ଅପରାଧ ନାହିଁ ଅଳ୍ପ ଟଙ୍କା ନାହିଁ ବେଶୀ ବେଶୀ ହେବି ଇନକମ କରନ୍ତି ଏହା ଦ୍ଵାରା ସେ ଜଷ୍ଟ ତାଙ୍କୁ ଫୋନ କଲେ ସାର୍ ଆ ଆପଣଙ୍କର ଏ ଟି ଏମ୍ ଟା ବର୍ତ୍ତମାନ ଯୋଉ କେ ୱାଇ ସି ଆବଶ୍ୟକ ପଡୁଚି ବେଶୀ କିଛି ବିଶେଷ କିଛି କାହାକୁ କହିବେନି ସେଇ ଟାଇପ୍ ରୁ କହିଲେ ଆଜିକାଲି ଯୁଗରେ ବେଶୀ ଇଏ ହଉଚି ମୁଁ ସେ ବ୍ୟାଙ୍କ ରୁ କହୁଚି। ଉମ ଆଉ ଭଲ କଥା। କହିଲା ପରେ ଆଉ ଆପଣ ଏଇ ନମ୍ବର ଫମ୍ବର କାକୁ ଦେବେ ବେନି। ସେ ଶାଇବର ଠକେଇିକି ହେଇ ପାରୁଥାଏ। କିନ୍ତୁ ଆପଣଙ୍କର ଯେହେତୁ ଏ ଟି ଏମ୍ ଟା ବନ୍ଦ ହେଇ ଆସିକି ସାବ ଆପଣ ତାର ବେଶୀ ବେଶ ସେ ନମ୍ବର ଦେବେନି ଅନ୍ୟମାନାନଙ୍କୁ ମତେ ସେ ଲାଷ୍ଟ ଚାରୋଟି ନମ୍ବର ଦିଅନ୍ତୁ। ସେଟା କରିଦେବି ଆଉ ଆଉ ଆଉ ଗୋଟେ ଓ ଟି ପି ଯିବା ଆପଣ ମତେ ପଠେଇଦେବେ। ସେ ତ ଏତିକି ତ ଲୋକ ହେଇକରି ମଧ୍ୟ ଶିକ୍ଷିତ କଣ ଶିକ୍ଷକ ଆଉଟ ନଲେଜ ସମସ୍ତଙ୍କ ଆବଶ୍ୟକ ପଡିଥାଏ। ସିଏ ଜାଣି ପାରିଲେନି ହଁ ହଁ କହ କହିକି ଦେଇଦେଲେ। ତାଙ୍କ ଫଟା ଫଟ ଫଟାଫଟ ତାଙ୍କ ଏକଉଣ୍ଟ ଦୀୟ ଥିଲା ଯାହା ପଚାଶ ହଜାର ଷାଠିଏ ହଜାର ଟଙ୍କା ସାପଡ ତାପରେ ଯାଇକିରି ସେ ଥାନାରେ ଦେଇଛନ୍ତି। ହେଲେ। ଏଇଟା ତ ଏତିିତ ହେଲା ଶିକ୍ଷିତ ଲୋକଙ୍କୁ ପଠକେଇ ହୋଇଛି। ଆଉ ଅନ୍ୟ ଗୋଟେ ଗୋଟେ ହେଇଛି ଆମର ପାଖର ନିଜର ଲୋକର ସିଏ ଗୋଟେ ତାଙ୍କୁ ଗୋଟେ ଆସିଲା ମେସେଜ କୋଶ୍ଚିନ୍ ଆସିଲା ଏତିକ ଏତିକି କୋଶ୍ଚିିନ ର ଆନ୍ସର ଦେବେ। ଯଦି ଆପଣଙ୍କୁ। ପଇସା ମିଳ ହେଲେ ସେ ମୋବାଇଲ ଧରିଥିଲେ ଟ କୋଶି ଟାଇପ ଟାଇପ୍ ଅଛି ହେଲା। ସୋନସର ଦେଇଦଲେ। ୁ ସିଏ କହଲେ ଯେ ନାଇଁ ତମର ବଢିଆ ଆନ୍ସର ହେଇଛି ଏଠି ଆପଣଙ୍କୁ ଗୋଏ ଟଙ୍କା ପାଇଲେ ତାଙ୍କୁ ଫାଷ୍ଟ ଗୋଟେ। ପଚଛା ଆପଣ ଟାଇମ୍ ଦେଇଥିଲା ତାପରେ ସେ ତାପ ଏକାଉଣ୍ଟକୁୁ ଯିବ ପଇସା ଆପଣ ଆକାଉଣ୍ଟ ନମ୍ରର୍ ଦିଅ। ି ଫାଷ୍ଟ ଫାଷ୍ଟ କେତୋ ଦେଇଦେଲେ ଏପରିକି ଗୋଟେ। ପାଞ୍ଚ ହଜାର ହଜ ସେ ଆଉରିି ସହଜ ଲାଗିଲା ଆଉ ଟିକେ କୋତ୍ସିନ ପଚାରିଲେ ଅଟୋମଟିକ ତାଙ୍କ ଆକାଉଣ୍ଟ ଯେତିକ ଥିଲା। ସେ ପାଞ୍ଚ ଛତ ଯେତିକି ଥିଲା ସବୁ। ଥାନାରେ ଯାଇକରି ସେଥୟା ଅଭିଯୋଗ କରିୁଛନ୍ତି। ଚାଲିଛି ସଏ କାଇ ତାର ଅଭିଯୋଗ ଦେଇକିରି ଆସି ଅଛନ୍ତି ଆଉ ଉଁ।
ନିଶ୍ଚିତ ବଢିଆ କଥା କହିଲେ ସାର୍ ଆପଣ ହଁ ଯେ ଆମେ ଘଟଣା ଘ କଟି ସାରିଲା ପରେ ଆଉ ଥାନାର ଦ୍ଵାରସ୍ଥ ହଉଛେ କିନ୍ତୁ ତା ପୂର୍ବରୁ ସଚେତନ ହେବା ନିହାତି ଦରକାର। ହ। ଆଛା ଆଉ ଗୋଟେ ଅପରାଧ ଦେଖିଥିବେ। ଯେ କେବଳ ଛୋଟ ପିଲାୁହେଁ ଏମତି କି ବଡ ଲୋକଙ୍କୁ ମଧ୍ୟ ମାନେ ଚୋରି କରି ନିଆଯାଉଛି ଅପହରଣ କରାଯାଉଛି।
ହଁ ହଁ ହଁ ସେଇଟ ସେଇଟା ତ ଏଇ ମଧ୍ୟ ହେଇଥାଏ ଶୁଣିବାକୁ
ମାନେ ପିଲା ପାଠ ପଢିବା ପାଇଁ ଯାଉଛନ୍ତି ଆଉ ଘରକୁ ଫେରୁନାହାନ୍ତି କିଏ ଗୋଟେ ଯାତ୍ରା ଦେଖିବା ପାଇଁ ଯାଇଥିଲା ଆଉ ଫ ବୁଝିଲେ ନା ତ ଏଇ ଯୋଉ ଚୋରି ସାର୍ ସାଧାରଣତଃ ତିନି ଚାରିଟା କାରଣ ପାଇଁ ପିଲା ଚୋରି କରାଯାଉଛି।
କଣ କଣ ସାର୍?
ଙ୍କର ବିଭିନ୍ନ ଅର୍ଗାନ ମାନେ ବଡିର ଶରୀରର ଅଂଶକୁ ଯେମିତିକି ଯକୃତ ହେଲା। ବ୍ରୁକକ୍ ଏଇ ସବୁକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା। ପାଇଁ। ଆଉ ଚୋରି କରାଯାଉଛି। ଦ୍ୱିତୀୟତଃ। ସେମାନଙ୍କୁ ନେଇକିରି କ୍ରିତ ଦାସ ଭଳି କୋଉଠି ବିକ୍ରି
ହଁ ହଁ ଠିକ ଠିକ ହୁଁ।
ତୃତୀୟତ ତାଙ୍କୁ ଯୌନ ନିର୍ଯାତନା କାମରେ ଲଗେଇ ଦିଆଯାଉଛି।
ହୁଁ ହଁ।
ବିଜ୍ଞାନ। ଏମିତି ଅଗ୍ରଗତି। କରିଛି ଗୋଟେ ଛକ। ଟ ବର୍ଷ ମାନେ ଛଅ ଦଶ ବର୍ଷର ଝିଅକୁ। ଯଦି ସେ ଔଷଧ ଦେଇ ଦିଆଯିବ।
ହଁ ସିଏ ହରମୋନ ଶୀଘ୍ର ସେ ବଡ ରୂପ ତାର ଗ୍ରୋଥ ହବ ସବୁ କିଛିରେ ହରମୋନ ଟା ଦେଇଛନ୍ତି। ଯୋଉ ହରମୋନ ଟା ତା ସମୟ ଅନୁସାରେ। ନିର୍ଗତ ହେବା କଥା। ସେ ସମୟ ପୂର୍ବରୁ ନି। ତ ହୋଇଯାଇଥାଏ। ତାପରେ ଏଟା ତ କିନ୍ତୁ ଆର ମଧ୍ୟ ଗୋଟେ କଣ ହେଇଛି ଗୋଟେ ମିତବା ମଧ୍ୟ ହେଇକି ହୋଇଥାଏ। ଯାହା ଦ୍ୱାରା କି ପୁ କଣ ଯାଇଥିବେ ସମାଜ ସେବି ହେଇଥାଉ। କି ଓ ଲୋକ ଯାଏ। ସେଥିରେ ମଧ୍ୟ ସେଠାର ଲୋକ ତାଙ୍କୁ ସେଇ ଚୋର ବୋଲି ଭାବିକିରି ମଧ୍ୟ ତାକୁ। ଦିନ ରେ ଦଣ୍ଡ ମଧ୍ୟ। କରିଦିଅନ୍ତି ଭୁଲ ବସନ୍ତି।
ହୁଁ
ହୁଁ ଲୋକ ସଚେତନ ହେବେ କଣ ତା ସହିତ ମଧ୍ୟ ଅନ୍ୟ ମାନଙ୍କୁ ଯିଏ କିଛି ଭଲ କାମ କରି ଯାଇଥ ସେମାନଙ୍କ କିନ୍ତୁ ତା ପୂର୍ବରୁ ତାର ଟିକେ। ସେ ଯାହା ବି ହେଲେ ମଧ୍ୟ ତାଙ୍କ ଗ୍ରାମାଞ୍ଚଳରେ କିଛି ନା କିଛି ବ୍ୟକ୍ତି ଶିକ୍ଷିତ ଲୋକ ଥାଆନ୍ତି। ସେମାନଙ୍କୁ ଆ ଡାକିକିରି। ଏମାନଙ୍କର ପ୍ରକୃତ ପରି ଚୟ କଣ। ଯଦି ଯେ ଯେକୌଣସି ଯେସ୍। ର ଯାଇଥିବ ସେ ତାଙ୍କ ପରିଚୟ ପତ୍ର ପ୍ରଦାନ କରିବ। ସେଇ ଯାଗ କରିକରି ତାଙ୍କେ ଛନ୍ନ ଦ୍ଵାରସ୍ ଦେବା କଥା କିଛି ମନଭାବ ପ୍ରକାଶ କରୁଛନ୍ତି ଏପରି ମଧ୍ୟ ହେଥାଏ ତାର ତ ଭଲ ଥାଏ ଆଉ ଖରାପଥାଏ।
ଆଜ୍ଞା।
ଆଉ। ଉ ଅତି ତ ଥିଲେ ଆମେ ଜାଣିଥିଲେ ଚୋରିରେ କରାହଉଛୁ ଡକାୟତ ହଉଛି ଏତ ଅପରାଧ। ସମସ୍ତେ ଜାଣିଥିଲେ କିନ୍ତୁ ଏ। ଏବେ ବର୍ତ୍ତମାନ ସମାଜରେ। ନୂତନ ଅପରାଧ ସୃଷ୍ଟି ହେଲା ଏଠି। ସାଇବର ଅପରାଧ ଯାହା ଆଗେ ନଥିଲା। କିନ୍ତୁ ଏବେ ଯୋଉ କ କମ୍ପୁଟର ଯୁଗ ଆସିଲା ସାଇବର ଅପରାଧ ବେଶୀ ହେଲା। ଯେଉଟା ଶିକ୍ଷିତ ମାନେ ବେଶୀ କରନ୍ତି। ଆଉ ଅଶିକ୍ଷିତ ମାନେ ମଧ୍ୟ। କରୁଥିଲେ। ଚୋରି ଡକାୟତ କରୁଥିଲେ‌। ବର୍ତ୍ତମାନ ଆଉଥରେ ଆଉ ଗୋଟେ କଥା ହେଲା ବେକାର ମାନେ ଚୋରି ଡ଼ ତ କରୁଥିଲେ ଯେହେତୁ ତାଙ୍କର ସାଧନା ନଥିଲା। କିନ୍ତୁ ଏମାନେ ଯୋଉ ସାଇବର ଅପରାଧୀ ଯେ ତାଙ୍କେ ତ ଚାହିଁଥିଲେ କୌଣସିଦ ସେତି ନଲେଜ ତାଙ୍କ ପାଖରେ ଜ୍ଞାନ ନଥିଲେ ତ ତାଙ୍କ ସାଇବର ଅପରାଧ କରିବେନି ନା। ସେଥିପାଇଁ ତ ସେମାନେ ଆରାମ ସେ କୌଣସି କ ନେଇକି ଯେକୌଣସି ଜବ୍ ପାଇକି ଆରାମସେ ଚଳିପାରିବେ। କିନ୍ତୁ ମଣିଷ ଗୋଟେ ଲୋଭ ରହିଯାଇଥାଏ। ମୁଁ ଏଇ ସାଇବର ଅପରାଧ କଲେ କମ୍ ସମୟରେ ଆଉ ବେଶୀ କିଛି ଇନକମ କରିବି। ରୋଜଗାର କରିଦେଇ ପାରିବି। ସେଇଟା ଯଉଟା କି ସ ସମାଜ ରେ ସେ ତ ପଡିଥାଏ। କୁପ୍ରଭାବ ପଡିଥାଏ। ଏମାନଙ୍କ ପାଇଁ ମଧ୍ୟ ଦଣ୍ଡବିଧାନ ତ ଅଛି। ଆଇନ ପ୍ରଣୟନ ହେଇଚି।
ଆଉ ଗୋଟେ ଆପଣ ଦେଖିଥିବେ ସାରପ ର୍ତ୍ତମାନ ଦୁଃଖଦ ଘଟଣା ଯୋଉ ଘଟୁଚି। ଆମ ସମାଜରେ, ଅନେକ ଲୋକ ଜୀବିକା ନିର୍ବାହ ପାଇଁ, ସେମାନେ ଅନ୍ୟ ରାଜ୍ୟକୁ ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ ହେଇକି ଯୋଉ ଦାଦନ ଶ୍ରମିକ ସାାଯିଚନ୍ତି। ଅନେକ ସମୟରେ ଆମେ ଖବର ଶୁଣୁ ହୁଁ। ଯେ, ଦାଦନ ଶ୍ରମିକଟିର ଅନ୍ୟ ରାଜ୍ୟରେ ମୃତ୍ୟୁ ହେଇଗଲା। ଆଉ ଶବ ମଧ୍ୟ ତା ଘରକୁ ପହଞ୍ଚି ପାରୁନାହିଁ। ବା ସି କୁଆଡେ ନିଖୋଜ ହେଇଗଲା।
ହୁଁ।
ତମେ ଲୋକଙ୍କୁ ସଚେତନ କରିବା। କି ଯୋଉମାନେ ଦାଦନ ଶ୍ରମିକ ହଉଚନ୍ତି ବା ନିଜ ଅଞ୍ଚଳ ଛାଡି ଅନ୍ୟ ରାଜ୍ୟକୁ ଯାଉଚନ୍ତି ସେମାନେ ଦିଟା କାମ କରିବେ। ଗୋଟେ ଥାନାରେ ଯାଇକି ପଞ୍ଜୀିକରଣ କରିବେ ନିଜର ନାଁକୁ ଯେ ମୁଁ ଅମୁକ ସ୍ଥାନକୁ କାମ କରିବା ପାଇଁ ଯାଉଚି, ସେଠି ଏଇ ଲୋକ ବା ଏଇ କମ୍ପାନୀ ଅଧୀନରେ କାମ କରିବି। ଏବଂ ସରପଞ୍ଚଙ୍କ ନିକଟରେ ହଁ ପ ଞ୍ଚାୟତରେ ବି ଆମେ ପଞ୍ଜିକରଣ କରିପାରିବା। ଏହା ଦ୍ଵାରା କଣ ହବ ତାଙ୍କର ଯଦି କିଛି ଦୁଃଖଦ ଘଟଣା ଦୁର୍ଘଟଣା ଟେ ସେ ପୋଲିସ ସଙ୍ଗେ ସଙ୍ଗେ ଜାଣିପାରିବ ଯେ ଏଇ ଲୋକ ରାଜ୍ୟର ଏଇ ସ୍ଥାନରେ କାମ କରୁଥିଲା।
କାମ କରୁଥିଲା। ତତ୍ସହିତ ସେଇ ଯ ମନେକର ଗୋଟିଏ ସଂସ୍ଥାର ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ ହେଲେ ମଧ୍ୟ ସେ ତାଙ୍କ ଘର ସବୁ ଜଣେ ରାସ୍ତାକୁ ଆସି ଅଛି ଯେହେତୁ ମୁଁ ଦୂରରେ ଅଛି ମୋ କଣ୍ଟାକ୍ଟ କରିପାରୁନି। ଯାଇ ଜଣେଇ ଦିଆଯାଇଥିବ ଏଇ ସଚେତନ ହେବାର ଅଛି ସିଏ। ଘର ଲୋକ କହୁଥିବାର ଅ କୋଉଠୁ କୋଉ ସ୍ଥାନ ସେ ଘରର ଲୋକ ଯୋଉ ମୂର୍ଖ ଥାଆନ୍ତି ଏଇ ମୂର୍ଖ କିଛି ଜ୍ଞାନ ନଥିବ ହଁ। ସେ ନେଇକରି ସରପଞ୍ଚଙ୍କୁ ଜଣେଇବେ। ସେ ସରପ ଆ ଲିଖିତ ସେ ଲୋକ ଏ ଯଉ ଆମର ଗ୍ରାମାଞ୍ଚଳ ସେଠି ଯାଇଛନ୍ତି ସେ ସପ୍ତାହରେ ଅଛନ୍ତି। ଯେଉଟା କି ଅପରାଧ ମାନଙ୍କ ଠାରୁ ସେିଲ କେତେ ପାଇାଇ ହେଇପାରେ କିଛି ପୋଲିସ ମାନଙ୍କୁ ମଧ୍ୟ ତାଙ୍କର କାର୍ଯ୍ୟ କରିବାରେ ସହଜ ହବ।
ସାର୍ ଗୋଟେ ଜରୁରୀ ଫୋନ ଆସୁଛି ମୁଁ ଟିକେ ରଖିପାରିବି ନା।
ହଁ ସାର୍ ସାର୍ ଆପଣ ବହୁ ମୂଲ୍ୟ ସମ୍ମାନ ଦେଇଛ ଧନ୍ୟବାଦ ସାର୍।